ହ୍ୟାଲୋ।
ଆଚ୍ଛା କଣ କରୁଛନ୍ତି?
କିଛି ନାହିଁ ବର୍ଷା ପାଗ ଅଛି ସେଥିପାଇଁ ଘରେ ବସିଛି
ଆଚ୍ଛା। ହଁ କଣ କରନ୍ତି?
ହୁଁ ହ। କିଛି ନାହିଁ ଘରେ ପଢାପଢି ସରିଲାଣି ଘରେ।
ଆଚ୍ଛା ଆଉ କଣ କରିବେ ବୋଲି ଭାବିଛନ୍ତି?
କିଛି ନାହିଁ ନିଜେ କେମିତି ପଇସା ଦିଇଟା ଇନକମ କରିବି ସେଇଟା ଭାବୁଛି ଆଉ। ଯୋଉ ବାଟରେ ଯେମିତି ହେଲେ ମତେ କରିବି ଆଉ
ହଁ ପଇସା ତ ଏବେ ବହୁତ ଆବଶ୍ୟକ ନାଇଁ ଏବେ ତ ସବୁଠି ପାଣି ଗୋଟେ ଗୋଟେ ହୋଟଲ କୋଉଠି ପିଇଲେ ବି ପଇସା।
ଯେକୌଣସି କାମ କଲେ ପଇସାର ମିଳୁ
ଆଚ୍ଛା ପଇସ ର ବହୁତ ଏବେ ଆବଶ୍ୟକ ପଡୁଛି। ଆଗରୁ ଧାନ ଚାଷ। କରିକି ବି କରିଦଉଥିଲେ। ଏବେ ତ ସେତିକି ବି ହଉନି ଲୋକ ଆଉ କେହି ଚାଷ ବି କରିବାକୁ ଭଲ ପାଉନାହାନ୍ତି।
ଚାଷରେ ଯେତିକି ଖର୍ଚ୍ଚ ହଉଛି ସେତିକି ପାଇଲା ବେଳକୁ
ମରୁଡି ଯୋଉ ହେଇଯାଉଛି ଲୋକ କେତେ ଆତ୍ମହତ୍ୟା କରିଦଉଛନ୍ତି। ଚାଷୀ ମାନେ। ସେମାନେ ତା ଉପରେ ନିର୍ଭର କରୁଛନ୍ତି।
ଆଉ ଧାନ ଆଉ ତମ ଆଡ଼େ ଧାନ ଚାଷ ହେଲାଣି।
ହଁ ଧାନ ସାନ କରାଯାଏ ଏବେ ସବୁ ହଁ ବିଲରେ ହଳ କରାହଉଛି ତାପରେ ତଳି ପଡ଼ିବ ରଜ ପୂର୍ବରୁ।
ଫଳ ତ ଏବେ ଉଠିଗଲାଣି ଏ ଏବେ ଟ୍ରାକ୍ଟରରେ କରି ଆଉ ଏବେ ଏବେ ଓଡିଆ ହଳ ଆଉ ନାହିଁ। ଦେଖିବାକୁ ଆଉ ମିଳୁନି। ଆଗରୁ ସବୁ ଥିଲା ହଳ କରୁଥିଲେ ଏବେ ତ ମେସିନ୍ ରେ ଧାନ କାଟି ଦଉଛନ୍ତି ଧାନ
ସବୁ ତ ମେସିନ୍ ରେ ହଉଛି ସବୁ ମେସିନ୍ ରେ ଆଉ ହାତ ଲଗେଇବାକୁ ପଡ଼ୁନି।
ଲୋକ ତ ସେଥିଲାଗି ଚାଷ କରୁନାହାନ୍ତି ଆଉ କିଛି ଚାଷ ହୁଏନି ବିରି ମୁଗ କୋଳଥ।
ନା ଏପଟେ ତ ଆମର ଚ ଆ ମାଟି ନେଇକି ଚାଷ କରାଯାଏ ନା ଆମର ସବୁ ପାହାଡିଆ ସବୁ ପାହାଡିଆ ମାଟି ରେ ସବୁ ହେରା ହୁଏନି।
ବାଲିଆ ମା ଟିରେ ହୁଏ ବା
ହଁ ବାଦାମ ସବୁ ନଈ କୂଳ ସାଇଟ୍ ରେ ସେଗୁଡ଼ା ସବୁ ଭଲ ହୁଏ।
ହୁଁ। ଆଉ ବାଡ଼ିରେ କିଛି ପନିପରିବା
ନାଇଁ ବାଡ଼ରେ କିଛି ପନିପରିବା ଲଗାଏନି ପାଣିର ସୁବିଧା ନାହିଁ ବହୁତ ଦୂରରୁ ଟିକେ ବହିକି ଆଣିବାକୁ ପଡିବ ସେଥିପାଇଁ ହୁଁ ଲଗ ଆଉ
ତ ତାହେଲେ ସବୁ ସାର ଦିଆ ଜିନିଷ ଖାଇବା
ହଁ ସବୁ କିଣିକି ଖାଇବାକୁ ପଡ଼ୁଛି।
ସେ ସବୁ ତ ହଉଛି ସାର ଦିଆ ଜିନିଷ। ଏବେ ତ ସବୁଥିରେ ସାର ନାଇଁ ସେମାନେ ବିକ୍ରି କରିବାକୁ ହେଲା ବେଳୁ କହୁଛନ୍ତି କଣ ନା ହାଇବ୍ରିଡ ଗଛ ଲଗଉଛନ୍ତି। ହାଇବ୍ରିଡ଼ ଗଛରେ ସାର ଦେଇ ଦଉଚ ଯାନ୍ତି ନାଇଁ ବଢିବା ପାଇଁ।
ସବୁ ଆଠ ଦିନ ପନ୍ଦର ଦିନିଲେ ସବୁ
ଫଳ ଧରିବା ପାଇଁ। ଆଉ ଆମେ କଣ ବାଡ଼ିରେ ଲଗେଇଲେ ଟିକେ ଦେଶୀ ଖାଇବା ଖାଇପାରନ୍ତେ। ଯେହେତୁ ପାଣିର ଅସୁବିଧା। ସବୁ କିଣିକି ଖାଇଲେ ବ ଖର୍ଚ୍ଚ ବି ଅଧିକ ହବ।
ହଁ ଖର୍ଚ୍ଚ ଚ ଅଧିକ ହବ। ସବୁର ଚାହିଦା ତ ସବୁ ଅଧିକା ହେଇଗଲାଣି। ଆଗ ଅପେକ୍ଷା
ସେ ସାର ଦିଆ ଖାଇକି ଲୋକ ଦେଖୁନ ଏବେ ସବୁଠି କେମିତି ରୋଗ। ଆଗ ମାଡି ବସିଚି ଲୋକମାନାନଙ୍କୁ। କେତେବେଳେ ଲୋକମାନେ ଏ ପାଖାପାଖି ମେଡିକାଲ ଅଛି ତମର ସିଆଡେ
ହଁ ଆମ ପାଖାପାଖି ହଁ ମେଡିକାଲ ଅଛି।
ଆଛା ଆଛା ସେତିକି ସୁବିଧା ହେଇପାରୁଥିବ ଯଦି ଦେହ ପାହା ଖରାପ ହେଲେ କି କଣ ହେଲେ ମେଡ଼ିକାଲ
ହଁ ମେଡିକାଲ ଯାଇକି
କେତେ କିଲୋମିଟର ହବ।
ହଁ ସେଇ ପାଖ ପାଖରେ ଗୋଟେ କିଲୋମିଟର ଭିତରେ ଅଛି, ଆଉ ପନ୍ଦର କିଲୋମିଟର ଭିତରେ ବି ଆଉ ଗୋଟେ ଅଛି। ସବୁ ପାଖାପାଖି
ଯା ହଉ ସେତିକି ସୁବିଧା ଅଛି ନାଇଁ। ହଁ ଲୋକ ଖରାରୁ ଯୋଉ ସଂଷ୍ଟ୍ରୋକ ହେଇଯାଉଛନ୍ତି, ପାଖ ମେଡ଼ିକାଲ ଥିଲେ ସାଙ୍ଗେ ସାଙ୍ଗେ ସେଠିକି ନେଇପାରିବା।
ହଁ ଏବେ ତ ଖରା ଯୋଉ ଭଳିଆ ହଉଚି, ସେଇଗୁଡାରେ ତ ସଂଷ୍ଟ୍ରୋକ ଆଗେ ହୋ
ହୁଁ ସେଥିପାଇଁ ତ କୁହା ହଉଚି, ଜୋତା ଛୋତା ଆଉ ପାଣି ବୋତଲ ନେଇକି ସାଙ୍ଗରେ ଯାଆନ୍ତୁ।
ହଁ
ଆଉ ଓଦା କପଡା ମୁଣ୍ଡରେ ପକାନ୍ତୁ, ଆଉ ଏବେ ତ ସବୁ ଏସି ହେଇଗଲାଣି ନାଇଁ। ସବୁ ଲୋକ ଏ ସି ରେ ରହିଲେ। ଆଉ ବାହାରକୁ ବାହାରିବାକୁ ମନ କଲେନି।
ଏ ସି ର
ବି ବାହାରେ ରହି ହଉନି। ଦଉଳିଆ ଗୁଳୁ ଗୁଳିଆ ହୋଉ ଅଛି ତମ ଗରମ ଅତିରିକ୍ତ
ସିଆଡୁ ଦେଖିଲେ ବି ଗୋଟେ ଆଡେ ଠିକଇ ଆଡୁ ଆମ ଯେ ଏତିକି ଦିନକୁ ଦିନ ହେଉଚି ଇଲେକ୍ଟ୍ରିକ ପୁଣି ସେ ସେ ବାବଦରେ ପଇସା। ଆମେ କଣ ଫ୍ରିଜ ଲଗାଉଛନ୍ତି, ଏସିି ଲଗଉଛନ୍ତି, ତାର କେତେ ପଇସା ବିଲ ଉଠୁଚି।
ଆଜିକାଲି ତ ନହେଲେ। ହୋଉନି ଯାହାହେଲେ ବ ସବୁଆଡୁ ସେଛ
ଗ୍ୟାସ୍ ମଝିରେ ହଉଛି ମିଳୁନଥିଲା କେମିତି କଣ ର ସେଇ କରୁଥିଲୁ।
ଚୁଲିରେ ରୋଷେଇ ହେଉଥିଲା ଚୁଲିରେ କାଠ ଜାଳ
କାଠ କୋଉଠୁ କେମିତି ଆସେ
ହଁ ଜଙ୍ଗଲରୁୁ ଆଣନ୍ତି ଯ ବାଉଁଶ ସବୁ ବାଉଁଶ ହାଣି ହୁଣେଇକି ଜଳ ହୁଏ।
ଆଛା ଜଙ୍ଗଲ ତ ଏ
ହଁ ଛ ଛାଡ ନାହିଁ ସବୁ ଫରେଷ୍ଟ ଡକ୍ଟର ଅଛନ୍ତି।
ଆ୍ଛା ଜଙ୍ଗଲରେ ସବୁ ପଶୁ ପକ୍ଷୀ କଣ ଅଛନ୍ତି।
ହଁ ଭାଲୁ ହରିଣ ବେଶୀିକ ଭାଲୁ ହରିଣ ଅଧିକା ଅଛନ୍ତି।
ଭାଲୁ ଦେଖିଛନ୍ତି।
ହଁ ଭାଲୁ ମାତ୍ରା ଟିକେ ଅଧିକା ସବୁ ଗାଁ ଭିତରେ ପଷେଇ ପଷେଇକି ଯାଉଛନ୍ତି।
କିଛି ମଣିଷଙ୍କର କିଛି କ୍ଷତି କରୁନାହାନ୍ତି।
ତାଙ୍କ ପାଖକୁ ଯିଏ ଯିବ ତାଙ୍କର କ୍ଷତି କରିବେ ସିଏ ତ ତାଙ୍କ ସେ ବାଟରେ ଗଲେ
ଆଛା ଆଉ କଣ ବାଘ ଅଛନ୍ତି।
ନାଇଁ ବାଘ ନାହାନ୍ତି।
ଅ ହରିଣ
ହଁ ହରିଣ ଅଛନ୍ତି। ମରଣ ଘର ଆଡେ ପଳେଇ ଆସୁଛନ୍ତି।
ଆଛା ଦେଖିଛନ୍ତି ତାହେଲେ ନା
ହଁ
ହଁ ଆ ନନ୍ଦନକାନନରେ ଯେମିତି ସବୁ ପଶୁପକ୍ଷୀ ଅଛନ୍ତି ନନ୍ଦନକାନନ ଯାଇଛନ୍ତି।
ହଁ ନନ୍ଦନକନନ ଯାଇଛି।
ସତ
ବହୁତ ଭେରାଇଟି ର ଦେଖିବାକୁ ପାଇାଇରେ
ଆଛା ସବୁ ପଶୁ ଅଛନ୍ତି ନାଇଁ
ହୁଁ ସବୁ ପଶୁ ପକ୍ଷୀ ସବୁ
ଅଧିକ କୁମ୍ଭୀର ରହୁଛି। ସେଠି
ହଁ କୁମ୍ଭୀର ଦିିକ ର ହଉଛନ୍ତି ସବୁ ପ୍ରକାରର ଯୋଉଟା ଦେଖିବାକୁ ପାଇବେ ସବୁ।
ଆଛା କେବେ ଯାଇଥିଲେ ସେଠି
ହଁ ସେଠା ଯିବାର ବହୁତ ଦିନ ହେଇଗଲାଣି ଏବେ ଆଉ ଯାଇନ ବହୁତ ଦିନ ପୂର୍ବରୁ ଯାଇଅ
ଆଛା ତାେଲେ ଭଲ ଲାଗିଲା ସେଠି ଦେଖିକି ସବୁ ପଶୁପଖୀଙ୍କୁ
ହଁ ଦେଖିକି ଭଲ ଲାଗିଲା ଯିବା ପୂର୍ବ ଟିକେଟ କାଟିବ ପଚାଶ ଶହେ ସବୁ ଟିକେଟଟ ହଁ ଦେଖିବାକୁ ଗଲେ ସବୁ କେଟ କାଟିକି ଯିବାକୁ ପଡିବ। ଭିତରେ ସବୁ ଖାଇବା ଜିନିଷ ସବୁ ମିଳୁଛି କିଣିକି ସବୁ ଖାଇବା ପାଇଁ
ହୁଁ ଏଇ ଲୋକମାନୋନ କିଣିି ଖାଇପାରିବେ।
ଯୋଉମାନେ ଯିବେ ଦେଖିବା ପାଇଁ ପର୍ଯ୍ୟଟକ ସେମାନେ ଦେ
ପାଣି ର ବି ସୁବିଧା ଅଛି।
ଆଚଛା। ହଁ ନହେଲେ ଲୋକ ଯାଇଥିବେ ସେଠି ଶୋଷ ହେଲେ ଭୋକ ହେଲେ କି ଏତେ
ହୁଁ ଛୁଆ ଛୁଆ ମାନଙ୍କୁ ନେଇକି ଯାଇଥିବେ ଛୋଟ ଛୁଆ ଯିବେ
ହଁ ସେ ସୁବିଧା ନ କଲେ ଛୁଆ ମାନଙ୍କର ଅସୁବିଧା ହବ ବୟସ୍କ ଲୋକମାନୋନେ ଯଦି ଯାଇ ଖିବେ ଆଚ୍ଛା।
ହ।
ଆଚଛା ହଉ ତାହଲେ।